ହାଲୋ କଣ କରୁଛନ୍ତି?
ଶୁଭା ଯା କିଛି ନାଇଁ ଭାତ ଖାଇବା।
ହାଲୋ।
ନାଁ ଆପଣଙ୍କ ହଁ ଶୁଭା ଯାଉନି କି?
ହଁ କଣ କରୁଛନ୍ତି ଆପଣ?
ନାଇଁ କିଛି ନାଇଁ ଏଇ ନାଁ ସରିନି ଏବେ ଷ୍ଟାର୍ଟ ହବ।
ଓ ହୋ ଲଞ୍ଚ୍ ରେ ଆଜି କଣ ପ୍ରିପ୍ୟାରେସନ୍ କରିଛନ୍ତି?
ହୁଁ। ଏଇ ଭାତ ଡାଲି ଶାଗ ଭଜା ସେଇଗୁଡା କରିଛି।
ଆଉ ଆପଣଙ୍କର ବୋଧେ କୁନି ପୁଅ ଅଛି ଅଛି ହାଲୋ ମୁଁ କହିଲି ଆପଣଙ୍କର ବୋଧେ କୁନି ଛୁଆଟେ ଅଛି?
ହଁ ତାକୁ ଧରିଛି।
ହଉ ଆପଣ?
ଏଇ ଏଇଠି ଏଇ ରାଇରଙ୍ଗପୁର।
ଆଜ୍ଞା। ଓ ହୋ ହଁ ଆଉ କାଲି ଆପଣଙ୍କ ଆଡେ ବର୍ଷା ହେଇଥିଲା?
ହଁ ଅଳ୍ପ। ଅଳ୍ପ ସଳ୍ପ ହେଇଥିଲା ବର୍ଷା ସେମିତି ହେଇନି ସେଥିପାଇଁ ଚାଷ ଷ୍ଟାର୍ଟ ଆଉ କଣ କରିବା।
ଚାଷ ଚାଷ ଆରମ୍ଭ ହେଇନି?
ନାଁ ହେଇନି ତଳି ଦିଆ ହେଇଥିଲା ତଳି ବାହାର ବାହାରି ଯାଇଛି କିନ୍ତୁ ହେଇନି ସେମିତି।
ଆପଣଙ୍କ ଘର ଆଡେ କଣ ସବୁ ଚାଷ ହୁଏ ଧାନ ଖାଲି ନାଁ ଆଉ କଣ?
ହଁ ହୁଏ ପୁଣି ଏ ମୁଁ ବାଡିରେ କିଛି ପନିପରିବା ସତେଜ ପନିପରିବା ଲଗା ହୁଏ ହଁ ଏଇ ସେଗୁଡା ହିଁ ଆମେ ବ୍ୟବହାର କରୁଛେ ନୁହେଁ?
ହଁ ସେଇ ଯୋଉ ମାଣ୍ଡିଆ ଆପଣଙ୍କ ଆଡେ ହୁଏ କି?
ହାଲୋ। ଆପଣଙ୍କର ନେଟୱାର୍କ ନାହିଁ ଟିକେ ନେଟୱାର୍କ ଦେବେ? ହଁ ହଁ। ଆଉ ଆପଣଙ୍କ ଆଡେ କଣ ମନ୍ଦିର କି କଣ ଫେମସ୍ ଜାଗା ଅଛି?
ହୁଁ ହଁ ମନ୍ଦିର ଏଇ ଜଗନ୍ନାଥ ମନ୍ଦିର କୁ ଯାଇଥିଲୁ। ଏଇ ବୁଲିବା ପାଇଁ। ଆଉ ଠାକୁ ରଙ୍କୁ ଦର୍ଶନ କରି ଆସିଲୁ। ହଁ ଏଇ
ମାନେ
ଆମେ ନା ତ ସେଥିପାଇଁ ପାଖ ହିଁ ଯାଇଥିଲୁ। ଶୁଭା ଯାଉନି।
ଓହୋ। ଆଜ୍ଞା ଆପଣଙ୍କର ଟିକେ ନେଟୱାର୍କ୍ ପ୍ରୋବ୍ଲେମ୍ ରହୁଚି।
ହଁ ମୁ ବାହାର ପଟେ ହିଁ ଅଛି। କେତେବେଳକୁ କେମିତି
ଆପଣ କଣ କରନ୍ତି?
ହୁଁ ସେମିତି କିଛି କରିନି, ସିଲେଇ କରିଛି। ଆଉ ଏମତି ଚିତ୍ର ଫିତ୍ର ଆଙ୍କି ଜାଣିଛି। ଆଉ ଆଉ ଏଇ ଝଟି ଜଣିଛି ଝଟି ଝୋ- ଆପଣ ଜାଣିଛନ୍ତି କି ନାଇଁ। ଅଁ।
ଆଜ୍ଞା।
ହଁ ରଖିଛି। ହଁ ରଖିଛି।
କଣ ଜାଣିଛନ୍ତି ଗୋଟେ କହିଲେ? ଶୁଭିଲାନି।
ହଁ ମୁଁ କହୁଛି। ଏଇ ଝଟିଚିତା ଯୋଉ ପୂଜା ପର୍ବ ଗୁଡାରେ ଯୋଉ ହୁଏ, ମାର୍ଗଶିର ମାସ ସ ଗୁଡରେ ହୁଏ। ଯୋଉ ପୂଜା ହଁ ସେତେବେଳକୁ ଝ
ଲକ୍ଷ୍ମୀଙ୍କ ପୂଜା ଗୁରୁବାରେ ମାଣବସା। ହଁ।
ହଁ ହଁ ଝ ଝଟି ବି ମଧ୍ୟ ଆସ୍। ଆଉ ଏଇ ସ୍କୁଲ କଲେଜ ଗୁଡ଼ାରେ ହଁ ପ୍ରାଇଜ ମଧ୍ୟ ଆଣିଛି, ଏଇ ଝୋଟିରେ।
ପାଠ ଅବ୍ କେତେ ପଢିଛନ୍ତି?
ହଁ ହଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଛି।
ଯା ବଢିଆ ତ। ଜବ୍ ଫବ୍ କୋଉଠି କରିନାହାନ୍ତି।
ନାଁ, କରି ଓ ଛୁଆ। ଆଉ ଏବେ ଏତେ ହଁ ସେମାନେ କାମ କରନ୍ତି। ସେମାନେ କାମ ହିଁ କରନ୍ତି।
ଆଜ୍ଞା।
କି।
ଯା ହଉ ଆଜ୍ଞା।
ହଁ ମୁଁ କହୁଛି ଶୁଭା ଯାଉନି କି?
ଖାଇନାହାନ୍ତି।
ଶାଶୁ, ଶ୍ୱଶୁର ଏ ଶ୍ୱଶୁର ଆସିଚନ୍ତି। ଶାଶୁ ଆସି ନାହାନ୍ତି। ସେମାନେ ଆସିଲା ପରେ ଏକା ସହିତ। ହଁ।
ଆପଣଙ୍କ ଶାଶୁ ଶଶୁର କୁଆଡ଼େ ଯାଇଛନ୍ତି କି? ନା ଏମିତି ବିଲ ଆଡ଼େ।
ନା ବିଲ ନାଇଁ ଏଇ ବୃତ୍ତି ପାଇଁ ହିଁ ଯାଇଛନ୍ତି। ଏଇ ଗାଈ ଚରେଇବା ପାଇଁ ଯାଇଛନ୍ତି।
ଓହୋ। ଆପଣଙ୍କର
ହଁ। ହଁ ଆଉ ବାପ ଘରୁ ଆଣିଥିଲି ଗୋଟେ ଏ ଗାଈ ଆଉ ସେଇଗୁ
ହଁ।
ସେଇଟା ରଖିଛୁ ଆଉ ବୃତ୍ତି ପାଇଁତ କିଛି କରିବା ପାଇଁ ପଡ଼ିବ ଘରେ।
ହଁ ଆଉ ଛେଳି କୁକୁଡ଼ା ଫୁକୁଡ଼ା ଏ ଏସବୁ ରଖି
ହଁ। ହଁ ଅ ଅଛି ଛେଳି ମଧ୍ୟ ଅଛି ଶ୍ୱଶୁର ଯାଇଥିଲେ ଚରାଇବା ପାଇଁ ଆସିଲେ। ଛେଳି ମଧ୍ୟ ରଖିଛୁ କିଛି ଆଉ କୁକୁଡ଼ା ମଧ୍ୟ ବହୁତ୍ ଅଛନ୍ତି। କୁକୁଡ଼ାବି ରଖିଛୁ ଆ
ମାନେ ତାଙ୍କୁ ସବୁ ଏମିତି ଘରେ ରଖୁଚନ୍ତିନା ଫାର୍ମ ହାଉସ୍ କରିକି ରଖିଚନ୍ତି?
ନା ଫାର୍ମ ହାଉସ୍ କରିନୁ କାହିଁକିନା ଅ ଦେଖିବା ପାଇଁବି ଲୋକ ଦରକା ନା ଆଉ ଏକା ଫେର୍ ଛୋଟ ଛୁଆକୁ ହଁ ସେଇଟା ମାନେ ଲୋକ ଦରକାରନା କିଛି ତା ବାପାବି ବୃତ୍ତି ପାଇଁ କିଛି କାମ କରନ୍ତି। ଆଉ ସେମାନେତ ବାହାରେ ରହନ୍ତି ଆଉ ଆମେତ ଏଠିନା ଆଉ ମୋ ଶାଶୁ ଶ୍ଵଶୁରଙ୍କ ସହିତ ରହୁଛି ଯେହେତୁ ମାନେ କିଛି ଛ ଛୁଆ ଦେଖିକି ଭାତ ରୋଷେଇ ଫୋସେଇ ସବୁ କିଛି କରୁଛି ଏବେତ ଚାଷ କାମ ଯେହେତୁ ବାପା ମା ବିଲକୁବି ମଧ୍ୟ ଯିବେ ଆଉ ଏଡ଼େ ଉଁ ଛେଳିବି ଗାଈବି ସବୁକୁ ଦେଖବା ପାଇଁ ପଡୁଛି ନା।
ହଁ ଅଧିକ ହେଲେ ଅଧିକ ଟେନସନ୍।
ହଁ ହଁ। ଆଉ ଛୋଟ ଛୁଆ ଯେହେତୁ ଅଛି ଛୋଟ ଛୁଆ ଯଦି କିଛି ବଡ଼ ହେଇଗଲା ଟିକେ ତାହେଲେ କରିହେବ କିଛି ଏମିତି ହେଲେବି ଚେଷ୍ଟା କରୁଛି ଆଉ କଣ। କରିବା ପାଇଁ ପଡ଼ିବ କିଛି କାମ ପାଇଁ ଆଉ।
ଆପଣଙ୍କ ଆଡ଼େ କଣ ସବୁ ଭଲ ପର୍ବ ହୁଏ ଫେମସ୍ ପର୍ବ କଣ ଆପଣଙ୍କର?
ଉଁ ଏପଟେ ହଁ ରଜବି ଭଲ ହିଁ ଗଲା ଆଉ ଫେର୍ ରଥଯାତ୍ରା ଆଗକୁ ଆସୁଛି। ପୁଣି ରାକ୍ଷୀ ପୂର୍ଣ୍ଣିମା ଆସି ହଁ ଏଇ ଏଠି ହୁଏ ରଥଯାତ୍ରା ଆ ପୁଣି ରାକ୍ଷୀ ପୂର୍ଣ୍ଣିମା ଆସୁଛି ଆଗକୁ। ଫେର୍ ଗାଁ ଗାଁ ମାନଙ୍କରେ ଗଣେଶ ପୂଜା କ କରୁ ମାନେ ଗଣେଶ ପୂଜା ମଧ୍ୟ ହୁଏ ବହୁତ୍ ଧୁମଧାମରେ ହିଁ ହୁଏ। ଗାଁ ଲୋକଙ୍କ ସହିତ ମିଶି ହଁ ଗାଁ ସବୁ ମିଶିକି କରନ୍ତି ଆଉ ବଢିଆ ନାଚ ଗୀତ ସହିତ ପୁରା ଭରପୁର ଥାଏ ପରିବେଶ ଆଉ କଣ।
ଆଉ ଆପଣଙ୍କ ବାପ ଘର କୋଉଠି?
ମୋ ବାପ ଘର ହଉଛି ଏଇ ଚିରୁଗଡା ବୋହଦା ପଟେ।
ମାନେ ସେଇ ସେଇ ଏରିଆ ଆଉ।
ହଁ ହଁ ଏ ଏ ଏରିଆ ହିଁ ଏପଟେ ହିଁ ଆଉ ଆ ଆପଣଙ୍କର?
ଆମ ଘର ଢେଙ୍କାନାଳ।
ଆଚ୍ଛା, ହଁ। ଆ ଆପଣ କଣ କେମିତି ଫ୍ୟାମିଲି ଉପରେ କିଛି। ପରିବାର ବିଷୟରେ କିଛି କୁହ?
ହଁ, ମୋର ଆମେ ଶାଶୁ, ଶଶୁର, ସ୍ଵାମୀ, ଦିଟା ଛୁଆ। ଆମେ ଶାଶୁ ଶଶୁର ଅଲଗା ଆମେ ବି ଅଲଗା।
ଆଚ୍ଛା, ହଁ ସେ ତୁମେ ବୃତ୍ତି ପାଇଁ ବାହାରେ ରହୁଚ ବୋଧେ?
ନାଇଁ ବୃତ୍ତି ପାଇଁ ନୁହ ଗୋଟିଏ ଘରେ ହିଁ ରହୁଚୁ। କିନ୍ତୁ ମୁଁ ମୋ ଶାଶୁ କୁ ପସନ୍ଦ ନୁହଁ ତ ସେ ମୋ ସହିତ ଚଳୁନାହାନ୍ତି। ହଁ
ଆଚ୍ଛା, ହଁ କିଛି ନାଇଁ। ଭଗବାନ ଅଛନ୍ତି, ଆଉ ସବୁ କିଛି ଠିକ୍ ହେଇଯିବ। ଆଉ କଣ କରିବା।
ଏ ବଳ ବୟସ ଅଛି। କେତେ ଦିନି ରାନ୍ଧିକି ନିଜେ ସୁବିଧାରେ ଚଳୁଚନ୍ତି ଚଳନ୍ତୁ। ବୃଦ୍ଧା ଅବସ୍ଥାରେ ଦେଖିବା ଆଉ। ଆମ ଯେହେତୁ ଆମେ ଗୋଟେ ପୁଅ ଆମେ ହିଁ କରିବା ନା ଆଉ।
ହଁ, ହଁ, ହଁ ସେଇଟା ତ ସତ ଏବେ।
କେବଳ ଦୁଃଖ ଲାଗେ କଣ କି ବାପା ମାଙ୍କ ସାଥ ଟିକେ ମିଳେନି।
ହଁ, ହଁ ସେଇଟା ତ ଆଉ କଣ କରିବା କିଛି ନାଇଁ କିଛି ନାଇଁ ଆଉ ଠାକୁର ଅ। ଅଛନ୍ତି, ସବୁ କିଛି ଠିକ୍ କରିଦେବେ ଆ। ଏବେ ନହେଲେ କଣ ହେଲା ଆଉ। ହଁ, ବର୍ଷେ ହେଇନି। ହଁ, ପୁଅ, ବର୍ଷେ ହେଇନି ଏ ଏଗାର ମାସ। ସାରିକି ମାରିଛି ଟିକେ।
ହୁଁ, ଜଣା ପଡୁଚି ପୁରା ଛୋଟ ଛୁଆ ଟା ବୋଲି।
ହଁ, ବହୁତୁ ବଦମାସି ବି କରେ ଆଉ କଣ କରିବା। ଛୋଟ ଛୁଆକୁ ଦେଖିକି।
ଆପଣଙ୍କର ଗୋଟେ ପୁଅ ନା ଝିଅ ଅଛନ୍ତି?
ନା ନା ଏଇଟା ଫାଷ୍ଟ ଗୋଟେ ହିଁ। ଏଇ ଦୁଇ ହଜାର ଚବିଶି ବେଳକୁ।
ଅ ହୋ, ଆ ଜାଣିକି ଏବେ ନିଉଲି ଆଉ।
ହଁ, ଗ୍ରାଜୁଏସନ୍ କମ୍ପ୍ଲିଟ କଲା ପରେ ମୋର ମ୍ୟାରେଜ ହେଲା।
ହଁ, ଆପଣ କୋଉ କଲେଜରେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଚନ୍ତି?
ଏ ମହିଳା। ହଁ, ବିଦ୍ୟାଳୟରେ ଏଇଠି ରାଇରମପୁରରେ ହିଁ ମୁଁ ହଷ୍ଟେଲରେ ରହିକି।
ରାଇରଙ୍ଗପୁର ନା, ରାଇରଙ୍ଗପୁର ଟା କୋଉ ଜିଲ୍ଲାରେ ଯାଉଚି କି? ନାଇଁ ରାଇରଙ୍ଗପୁର ଟା ମୟୂରଭଞ୍ଜ ଜିଲ୍ଲା। ହଁ, ହଁ ମୁଁ ଏଇଟା ଶୁଣିଚି। କେବେ ଯାଇନି ସିଆଡେ କିନ୍ତୁ ଶୁଣିଚି। ରାଇରଙ୍ଗପୁର ଗାଁ ନାଁ ଟା ଶୁଣିଚି।
ଏପଟେ ତ ଦ୍ରୌପଦୀ ମୁର୍ମୁ ଆସିଥିଲେ ଆଉ। ପୁଣି ଇଏ ବି ଆସିଥିଲେ। ନରେନ୍ଦ୍ର ମୋଦି।
ଆଜ୍ଞା।
ବୁଲବା ପାଇଁ ଆସିଥିଲେ ଉଣେଇଶି ତାରିଖ ଦିନ ଦ୍ରୌପଦୀ ମୁର୍ମୁ ଆସିଥିଲେ ଆଉ। ମୁ ମୋଦି ବୋ କୋଡିଏ ତାରିଖ ଦିନ ଆସିଥିଲେ।
ଦେଖିଚନ୍ତି ଆପଣ?
ନା ମୁଁ ତ ଯାଇନି ମୋ ଶାଶୁ ମାନେ ଯାଇଥିଲେ ଦେଖିକି ଆସିଲେ।
ଆଏ ଆପଣଙ୍କ ସାଙ୍ଗରେ କଥା ହେବଲେ ବହୁତ ଭଲ ଲାଗିଲା ଆମ ଏବେ ର ଛି ନେକ୍ସଟ କଲରେ ଦେଖିବା କଥା ହବା।
ଆଚ୍ଛା ଠିକ୍ ଅଛି ନମସ୍କାର।